ଦିଦି ନମସ୍କାରେ।
ନମସ୍କାରେ କଣ କରୁଥିଲୁ କି ଝିଅ।
ଆମେ ଏଇ ଗାଁକୁୁ ଆସିଥିଲୁ ଯେ ବସି ଅଛି ଆଉ ବୁଲୁଛୁ ଆଉ।
ଓହୋ କଣଖିଆ, ପିଆ ହେଇଛି ସକାଳୁ।
ବରା, ତରକାରୀ।
ଅ ହଉ ଆଉ ପାଗଟା ବି ସେ ହେଇଛି ସେଇଭଳିଆ। ପାଗଟା ବି ହଁ ହଁ ହଁ ଆଉ ଦେହ କଣ ଖରାପ ଥିଲା। ଦେହ କଣ ଖରାପ ଥିଲା ଭଲ ଅଛି ଟିକେ ଏବେ।
ହଁ ଭଲ ଅଛି କଣ ସେ ଅଣ୍ଟା ଟା ବିନ୍ଧୁଛି ଆଉ।
ଅ ହଁ ଆଉ ଝିଅ ଦେହ ଭଲ ଅଛି ପୁଅ ଦେହ ଭଲ ଅଛି ନା।
ଅଛି ଦେହ ଭଲ ଅଛି ତାଙ୍କ ମନ ଖୁସି ତାଙ୍କ ଘରକୁ ଆଇଛନ୍ତି ଆଉ।
ଆ ହଉ ହଉ ଆଉ ତମ ମନ କଣ ଖୁସି ନୁହଁ ଏଇଟା କଣ ତମ ଘର ନୁହଁ।
ଆମର ଏଟା ନିଜ ଘର ଅଛି କିନ୍ତୁ ତା ତାଙ୍କର ଦେହ ଓରିଜିନାଲ ଆଉ।
ଓହୋ ଆଚ୍ଛା ଆଚ୍ଛା। ଏତେ କଥା କି ଆ ଡୁପ୍ଲେଟ, ଅରିଜିନାଲ ହେଇଗୁରା ଆଉ ମୁଣ୍ଡକୁ ମୁଁ ନେଇନି ଲୋ ଝିଅ। ଆମେ ତ ଆସିକି ଏତେ ବର୍ଷ ହେଲାନି ଏରା ନିଜ ଘରେ ଭାବୁଛୁ ଆଉ ଅ ହଉ ହଉ ଆଉ ତମ ଘର ଲୋକ ସବୁ କେମିତି ଆଉ ଭଲ?
ହଁ କରିଲ ସମସ୍ତେ ଭଲ
ହୁଁ ଆଉ ତମେ ଯା ଅଛନ୍ତି ନା କୁଆଡେ ଯାଇଛନ୍ତି କହୁଥିଲ ଯିବେ ବୋଲି ତାଙ୍କ ଘରକୁୁ ଅଛନ୍ତି ନା ଜଛନ୍ତି
ଅଛନ୍ତି ରୋଷେଇ ଘରେ ଅଛନ୍ତି ବାପାଙ୍କ ପାଇଁ ରୁଟି କରୁଛନ୍ତି
ଓ ହ ହ ହ ହଁ ଆଉ କଣ ହୁଁ କଳୁସନ୍ତି ଆ ଏଇନା ଟିକେ ସବୁ ହେଇଛନ୍ତି ଚଗଲା ହଉଥିବେ ହଇରାଣ କରୁଥିବେ ଆଉ ନା ଆଉ ଝିଅ ତମେ ସବୁ କଣ କଣ ସବୁ ଭଲ ରୋଷେଇ ଜାଣିଛ କହିଲ ମୁଁ ଯିବି ତମ ଘରକୁ ଦିନେ ଖାଇକି ଆସିବି କୋଉଟା ତମେ ଭଲସେ ଜାଣିଛଇ ସେଇ ସେଇଟା ସ୍ପେଶାଲ କରିକି ସେଇଦିନ ମତେ ଡାକିଲେ ମୁଁ ଯିବି ତମ ପାଖକୁ
ରୋଷ ସେ ତ ଆସିଛି ସେ ଆସିଛି କିଛି ନା କିଛି କରିଦେବି। ପନିର ସବୁ ଆସ କୋଉଟା ଭଲ।
ହୁଁ ହୁଁ କଥା କାହିଁ କଟି କଟି ଯାଉଚି ଝିଅ ତମର।
ସବୁ ଆସୁଚି କିଛି ଟା କିଛି କିଛି ଆସିଚି।
କ୍ଲିୟର କଥାଟା ନ ଶୁଭିଲେ ଭଲ ଲାଗିବନି କଥା ହବା ପାଇଁ। ଫ ମୁଁ କଇଲି କଥାଟା କ୍ଲିୟର ନସୁ ହୁଁ ହୁଁ ହୁଁ। ଉ ହୁଁ କଥା ଅପ୍ଡାଉନ ହଉଛିି ତ ଭଲ ଲାଗୁନି ଏଇଥିପାଇଁ ଶୁଣିବା ପାଇଁ।
ଏ ନେଟୱର୍କ ପ୍ରୋବ୍ଲେମ ବର୍ଷା ହଉଚି ସେଥିଲାଗି ନେଟୱର୍କ ଟିକେ ପ୍ରୋବ୍ଲେମ ରହୁଚି ସବୁଆଡେ।
ଏଇଆ ତ ଆଉ ସେମିତି ହଉଛି ଆଉ କେବେଠୁ ହେଲା ଆଉ ଆଉ ରଜ କଣ କେମିତି କଲ?
ରଜରେ କିଛି କରିନୁ ଖାଲି ଯାହା ଘରେ ବସିକି ଖାଇଛୁ।
ବାପ ଘରେ ଥିଲେ ତ ଖୁସିରେ ବିତେଇ ଦେଇଥିବ ଦିନ ଆଉ।
ନା ଖୁସିରେ ଦେହ ଭଲ ଥିଲେ ମନ ଖୁସି ଭଲ ରହିବ। ଦେହ ଖରାପ ଥିଲେ କିସ୍ ଆଉ ମାମାଙ୍କର ତ ବୟସ ଆଣ୍ଠୁ ବାହାରୁଚି ଆଉ।
ହଁ ମାମା କେତେ ବୟଷ ହେରା ଆଜିିକାଲି ଜ ହଁ ସାଧାରଣ ସମସ୍ତଙ୍କର ସମସ୍ୟା। ଏଟା ବୟସଗତ ରୋଗ ସେଆ ନୁହଁ ଆଉ କଣ ପଚାଶେ ଡେଇଁଲେ ସବୁ ଯନ୍ତ୍ରପାତି ଯେମିତି ଆମେ ସବୁ ଯନ୍ତ୍ରପାତି ସର୍ଭିସିଂ କରୁଚେ କି ନାହିଁ ଗାଡିଘୋଡା ଏ ଗାଡି କି ଯେକୌଣସି ଯନ୍ ନ୍ତ୍ରପାତି ଆମେ ସର୍ଭିସିଂ କରୁଚେ ମଣିଷର ସିଏ ହେଲା ଗୋଟେ ଯନ୍ତ୍ର। ତାର ବି ସର୍ଭିସିଂ ଦରକାର ଅଛି ସବୁବେଳେ ଚଳଚଞ୍ଚଳ ରହିଲା ତେଣୁ ଯାହା ଦେହରେ ଗଲା ବୋ ଲୋ କ ଆଗ କାଳ ଲୋକ ବହୁତ୍ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରହୁ ଥିଲେ ଆଜି କାଲି ଆମେ ଯୋଉ ଭେଜାଲ ଜିନିଷ ସାରଦିଆ ଜିନିଷ ଖାଉଚେ ଶରୀରର ସବୁ ପାର୍ଟ ଇଏ ଗୋଟେ ଗୋଟେ ପାର୍ଟ ଆମର। ତାର ବି ସର୍ଭିସିଂ ଦରକାର ହଉଚି। ସର୍ଭିସିଂ ଦବା ପାଇଁ ଆଉ ସ୍ତ୍ରୀ ଲୋକମାନଙ୍କୁ ଚାନ୍ସ ହିଁ କିଏ ଦଉଚି? ଏଇଟା ହଉଚି ଅସୁବିଧା ଆଉ ଆଉ ମାମା କହିବ ଟିକେ ଯାଇକିରି କୋଉଠି ଥିବ ତମର ଗ୍ୟାରେଜ୍ ଟିକେ ସର୍ଭିସିଂ ହେଇ ପଡିବା ଆଉ।
ହା ହା ହଁ ଖାଉଚି ମେଡ଼ିସିନ୍ ଖାଉଛି।
ଆ ହଉ।
ଏବେ ମେଡ଼ିସିନ୍ ଖାଇକି ଯା ବଞ୍ଚିବା କଥା ଆଉ କଣ ଅଛି ଖାଲି ସବୁ ତ ସେଇ ସାର ଜିନିଷ ଖାଇ ଖାଇ ଜୀବନ ଯାଉଚି ମେଡ଼ିସିନ୍ ଖାଇ ଖାଇ ହେଲେ ଯାହା ଜୀବନ କଟ କଥା।
ମୁଁ କଣ କହୁଚି ମୋର ବା ସେମିତି ଆଣ୍ଠୁ, ଅଣ୍ଟା ତାପରେ ବି ମୋର ମାନେ ଟିକେ ଡାଇବେଟିସ୍ ରହୁଚି ବିପି ରହୁଚି।
ହୁଁ ଇଏତ ଆଜିକାଲି ଡାଇବେଟିସ୍ ବିପି ପ୍ରାୟତଃ ଲୋକଙ୍କର
ହଁ ଏଇଗୁରା ଚାଲିଚି ଏଇ ତାରି ଭିତରେ ଜୀବନ ବ ଜୀବନରେ ଯୁଦ୍ଧ କରିକି ବଞ୍ଚିବାକୁ ପଡିବ କାହିଁକି ନା ପିଲା, ଛୁଆ, ସଂସାର, ଭବିଷ୍ୟତ ସବୁ ଦେଖିବାକୁ ଜୀବନ ପ୍ରତି ହଁ ଜୀବନ ଅଛି। ତ ଲୋଭ ଅଛି ଜୀବନ ଅଛି ତ ଯନ୍ତ୍ରଣା ଅଛି ଏଇଟା ଜୀବନ ଆଉ। ହୁଁ ଆଉ କଣ?
ଆଉ କଣ ଏଠୁ ବସିଚୁ ଆଉ ରୋଷେଇ ସରିଲାଣି ଅଧା ଅଧି। ପ୍ରାୟତଃ ସଇଲାଣି ରୋଷେଇ ଚାଲ ଏଇନା ଦି ଯା ମିଶିକି ପଖାଳ ଭାତ ଖାଇବୁ ଆଉ।
ହଁ ପଖାଳ ଭଲ ଲାଗେ ପଖାଳ କୁ କଣ କରିଛ ଖାଇବା ପାଇଁ?
ପଖାଳ କୁ ଛୁଇଁ ଆଳୁ ଭଜା ହେଇଛି ଆଉ ତା ସାଙ୍ଗରେ ଆଳୁ ସିଝା ମିକ୍ସର ପିଆଜ ଲେମ୍ବୁ।
ଆ ବଢିଆ ଜିନିଷ ଆଉ ଲେମ୍ବୁ କଣ ତମ ବାଡିର ନା କିଣା ଲେମ୍ବୁ?
ହଁ ହଁ ନାଇଁ ବାଡିର।
ବାଡ଼ିର ଲେମ୍ବୁ
ହୁଁ ଆମ ପାପା ସବୁ ଗଛ ଲଗେଇଛନ୍ତି ଆମ ପାପାଙ୍କର ସବୁ ଗଛ ଭେରାଇଟି ହ ହୁଁ ଶୀତ ଦିନେ ବର୍ଷା ଦିନେ ଖରା ଦିନେ ସବୁଦିନେ
ତାପରେ ଆଉ ଗୋଟେ କଥା ତମେ ତମେ ଯେ କେତେ ଖାଅ ନିଜ ବାଡିରୁ ଗୋଟେ ଜିନିଷ ଆଣିକି ଖାଇବାର ଗୋଟେ ଅଲଗା ଆନନ୍ଦ ଅଛି।
ହଁ ବାଇଗଣ ଟେ ହେଲେ ବି ଯଦି ପୋଡିକି ଖାଇବ ତାର ବାସ୍ନା ଅଲଗା କିଣା ଯେତେ ଖାଅ।
ହୁଁ ହୁଁ ହୁଁ। ଆଉ ମତେ ବି ଭଲ ଲାଗେ ମାନେ ବାଡିରୁ ତୋଳି ଆଣୁ ଥିବ ସାଙ୍ଗେ ସାଙ୍ଗେ ଗୋଟେ ତାକୁ ପୋଡିଦବ। ଯେତେ ତରକାରୀ ପତ୍ର ଯାହା ଥାଉ ଗୋଟେ ପୋଡାପୋଡି ଦଳା ଦଳି ରେ ଗୋଟେ ହଁ ମାନେ ମୋର ବି ଝିଅ ସେଇଟା ପ୍ରିୟ ମୁଁ ଯେତେ ଆମିଷ ଜିନିଷ ଥାଉ କିନ୍ତୁ ଟିକେ ଚକଟା ଚକଟି ଚକଡି ନହେଲେ ଖାଇବିନି ମଟନ ବି ହେଇଥାଉ ସୁଧା ତା ସାଇଡରେ ହଁ ଭଲ ନାଇଁ ଲେମ୍ବୁ ଟା ବି ଭଲ ହଁ ଲେମ୍ବୁ ଟା ଭଲ। ଖାଇବା ପାଇଁ ଆଉ ତାପରେ ସାଧାରଣତଃ ଝିଅ ପିଲାମାନଙ୍କର ତ ଖଟା ଜାତୀୟ ଜିନିଷ ଟିକେ ପ୍ରିୟ ଆଉ।
ହୁଁ।
ଖୁବ କମ ଶହେରୁୁ ଗୋଟେ ପରସେଣ୍ଟ ଲୋକ ଖଟାକୁ ମାନେ
ଜେଜଙ୍କର ବେଶୀ ଖଟା ଫଟା ତାଙ୍କର ମୋମତ ମାନେ
ତାହେଲେ ସେ ଘୁଷୁରୀ ପ୍ରଜାତି ହେଇଥିବେ।
ନାଇଁ ନାଇଁ ତାଙ୍କର କେବଳ ଯଦି ଏଇ ଥିବ କହିଲେ ମାନେ ଖାଇବାଟା ତାଙ୍କର ଗୋଟେ କାମ ଛିଣ୍ଡେଇବ ମାନେ ଖାଇ ଖାଇବାଟା ଗୋଟେ ଏଞଜୟ କରନ୍ତି ଖାଇଦେବ ତ ସରିଲା କାମ।
ସେଇଆ ବା ସିଏ ଗୋଟେ ପ୍ରକାର ମାନେ ଚିନ୍ତାଧାରାର ଲୋକ ଆଉ। ସମସ୍ତେ କଣ ସମାନେ ହେବେ କି ହୁଁ ନା ମୋର ଟିକେ ଖାଇବା ପ୍ରିୟ। କିନ୍ତୁ ଏକା ବେଳେକେ ଖାଇବିନି ଏଥିରୁ ଟିକେ ସେଥିରୁ ଟିକେ ଏଁ ଟିକେ ଆଉ ଚା ଟିକେ ପ୍ରିୟ ଆଉ ଅଧିକ ସମୟ
ଉଁ ନାଇଁ ସେ ଖାଇବେ ଏମତି ନାଇଁ ଯାଇକି ଲୋକ ପିଲା ଅଛନ୍ତି ସବୁ ଜଣେ ଜଣେ ଅଛନ୍ତି ଏ ମାନେ ବହୁତ ବହୁତ ସାରା ଖାଇଦେବେ। ତାଙ୍କର ଗୋଟେ ଖାଇବାଟା ଗୋଟେ ମାନେ କାମ ଏଇ ଯେତେ ଜଲଦି ଖାଇକି କାମ ସାରିବେ ସେତେ ଜଲଦି ଫ୍ରି ହବୁ।
ଆଉ ଝିଅ ରୋଷେଇ ବାତିରେ ଆଉ କଣ ସବୁ ଜାଣିଚ ତମେ ଆଉ ଅଲଗା ଜିନିଷ ଉପରେ କଣ ତମର ଅଁ ଜ୍ଞାନ ମାନେ ଆଉ କଣ କଣ କାମ କରି ଜାଣିଚ?
ଅଲଗା ଜିନିଷ ଉପରେ କଣ ସେଇ ଆମର ମମି ଆଣିଛନ୍ତି ଗୋଟେ ମେ ମେସିନ ଟେ ସିଲେଇ ତ ଶିଖିନି ପ୍ରାୟତଃ ଖାଲି ଟିକେ ଟିକେ ଯାହା ରଫ୍ ସିଲେଇ କରିଦଉଛି ଆଉ। ଆଉ ମେକଅପ୍ ଉପରେ ବି ବହୁତ ନଲେଜ ଅଛି।
ହୁଁ ସେ ଭଲ ନିଜ ପାଇଁ ନିଜେ ମାନେ ଆଉ କୋଉଠିକି ଯିବାକୁ ପଡିବନି। ହଁ ଆଉ ମୁଁ ଶୁଣିଥିଲି କାଳେ ତମର ଘରେ ଯେକୌଣସି ଫଙ୍କସନ୍ ହୁଏ ଘରେ ତମେ ସମସ୍ତଙ୍କୁ ବି ସଜବାଜ କରିଦିଅ ଶୁଣୁଥିଲି।
ହଁ ମୁଁ ଫେସିଆଲ ବି କରିଦିଏ, ଫେସିଆଲ ବି କରିଦିଏ ମେକଅପ୍ ବି କରିଦିଏ।
ସେଟା ବି ଗୋଟେ ହେଲାନ କି ଅର୍ଥ ଜିନିଷ ଟାକୁ ବ ମ ଗୋଟେ ଆମେ ବାଲାନ୍ସ କଲେ ନିଜ ଅର୍ଥ ନିଜ ଜିନିଷରେ ସେଇ ଜିନିଷରେ ଯେତିକି ଜିନିଷ ଦରକାର ବ୍ୟବହାର କରିବା କିଣି ଆଣିବା। ଘରେ ବେଶ ତାକୁ
କରିବେ ତା ଅପେକ୍ଷା ନିଜେ ଘରେ ୟୁଜ କରିବୁ ଆଉ
ତାଙ୍କ ପାଖକୁ ଯିବା ତାଙ୍କୁ ଅପେକ୍ଷା କରିବା ତା ଅପେକ୍ଷା ଘରେ ନିଜେ ସବୁ କରିଦବା ଘର କାମକୁ ପାଇବ ନି ନିଜେ ବି କରିଲେ ସଞ୍ଚୟ ବି ହେଲା ଅର୍ଥ ବି ବଞ୍ଚିଲା ସବୁ ପକ୍ଷରୁ ଭଲ। କିଛି ଖରାପ ନାହିଁ।
ଆ କିଛିଟା କିଛି ସବୁ ଜିନିଷ ଶିକ୍ ଶିଖିବା କଥା ମାନେ ମେନ୍ ହଉଛି ମନରେ ଥିବା ଆଗ୍ରହ। ଥିଲେ ସବୁ ଜିନିଷ ଟା ପସିବୁଲ ହବ ଯଦି ଇଚ୍ଛା ନଥିବ ହଜାର ତମେ ପେଲି ପେଲି ବି କହିଲେ ବି ହବନି।
ଆଁ ସେଇଟା ଠିକ୍ କଥା।
ହୁଁ।
ନା ମୁଁ ବି ସବୁ କାମ ମାନେ ନିଜେ କରିବାକୁ ହିଁ ଭଲ ପାଏ ସବୁ ଜିନିଷ ଗୁଡା ନିଜ ନିଜେ କଲେ ମତେ ଭଲ ଲାଗେ କାହିଁକି ନା ଧମ ନ ଜାଣିଥିବା କାମ ଯଦି ବି କରିବାକୁ ଚାହିଁବ ସେ ଜିନିଷରେ ବି ତମର ଗୋଟେ ପଶିଯିବ ମନ। ପଶିଯିବ ମୁଁହ ପଶିଯିବ ଶିକିଯିବ ଶିକିବା ମ ଜନ୍ମରେ ଲାଷ୍ଟ ପର୍ଯ୍ୟନ୍ତ ଶିକ୍ଷାର ଶେଷ ନାହିଁ।
ହଁ ଚେଷ୍ଟା କରିବା ଟା ବୃଥା ନୁହେଁ ଚେଷ୍ଟା ଯେକୌଣସି ଜିନିଷ ତମେ ଚେଷ୍ଟା କର ସ ସକ୍ସେସ୍ ହବା ଟା ସୁନିଶ୍ଚିତ।
ହୁଁ ପାଠଟା ବି ଗୋଟେ ଶିକ୍ଷ୍ୟା ଟା ବଡ ଜିନିଷ ନୁହଁ ସବୁ ଜିନିଷ ଟା ଗୋଟେ ଗୋଟେ ଶିକ୍ଷ୍ୟା। ସବୁୁରାକରେ କିଛି ଜାଣିବାର ବି ମାନେ ଉପକାର ଅଛି। ମୁଁ ବି ଯାହା ଏଇ କଲେ ଯାହା ଗୋଟେ କଲେ ଆମ ଛୁଆ ମାନେ ବି ଖୁସି ହୁଅନ୍ତି ଭଲ ଲାଗେ ତାଙ୍କୁ ସବୁ ଆଉ ମୁଁ ତ ଏବେ ଟିକେ ସମୟ ଦେଇପାରୁନି ଏପଟ ସେପଟ ହଉଚି।
ହଁ ସମସ୍ତ କି ତମେ ଯେତେ ବି ରେଟର ର ରାନ୍ଧିକି ଦିଅ ମାଙ୍କ ହାତ ରନ୍ଧା ତମେ ହଁ ସବୁ ସାଇଟ କରିଦବ ନିଜର ହାତ ରନ୍ଧା ଯେ
ଆରେ ସେଇଟା ତ ଠିକ କଥା। କିନ୍ତୁ ବର୍ତ୍ତମାନ ମୁଁ ଆଉ ଟିକେ ଟାଇମ ଦେଇ ପାରୁନି।
ବି ଦେବେ ଆଳୁ କି ବାଇଗଣ ସାରୁ, ଭେଣ୍ଡି ପୋଡିକି ଚକଟିକି ବି ଦେଇଦବେ ସାଇଟରେ ଖାଇଆକୁ। ସେଇଟା ଲଗେଇକି ବି ଭାତ ଖାଇଦବ ଜଣେ।
ହଁ ହଁ। ନା ନାନା ପିଲାମାନେ ବେଶୀ ଟିକେ ମା ପାଖରେ ଟିକେ ଗେଲ ହବାକୁ ମା ପାଖରେ ଟିକେ ଆଦର ମା ଠୁ ଟିକେ ଅଧିକ ସମୟ ଚାହାନ୍ତି। ଏଇଟା ତ ସଂସାର କଥା ଆଉ। ଆଉ ବାପା ମାନଙ୍କ ପାଖରେ ବେଶୀ ଫ୍ରୀ ହେଇ ପାରନ୍ତିନି ପିଲାମାନେ। ଖୁବ୍ କମ ପିଲା ବାପା
ମାଙ୍କ ପାଖରେ ଆଦର, ମୁଁ କିନ୍ତୁ ସବୁ ସିକ୍ରେଟ କଥା ଭଲ ମନ୍ଦ ଦେହ ପା ଯାବତୀୟ ଜିନିଷ ମୋର ମୋ ବାବାଙ୍କ ସହିତ ସେୟାର କରେ।
ଉଁ ହୁଁ ହୁଁ।
ମାମା ଟିକେ ଟେନସନ ହେଇଯାଏ ତ, ଭଲ ମନ୍ଦ ଦୁଃଖ ଦୁଃଖ, ସୁଖ ମୁଁ ସବୁ ତାଙ୍କ ସହିତ ସେୟାର କରେ।
ହଁ ସେଇଟା ଭଲ ନା।
ହୁଁ।
ମୋ ଛୁଆ ମାନେ ବି ସେମତି ମାନେ ସବୁବେଳେ ଆ କାଲି ଏଡେ ଏଡେ ପୁଅ ବାହା ସାହା ହେଲେଣି ଆସିକି ମମି ମମି। ସବୁବେଳେ ତାଙ୍କର ହେନ୍ତି କିଛି ମୁଁ ବି ଫିଲିଂ କରିପାରେନି ମୋ ପିଲାମାନେ ବାହାରିଲେଣି ବୋଲି। ଯେମ
କୁହ? ହୁଁ ଭଲ ସେମତି ରହିଲେ।
ହଁ। ଆ ହଉ ଝିଅ, କିଏ ମତେ ଜଣେ କଲ୍ କଲେଣି। ମୁଁ ଟିକେ ଟିକେ ରଖୁଛି। ପରେ କେତେବେଳେ କଥା ହବା। ହଉ, ବାଏ।
ବୋଇଲେ, ବାଏ।